ବନ୍ଧୁ ପ୍ରଣାମ କଣ କରୁଛନ୍ତି?
ହ ବନ୍ଧୁ କଣ କରିବି ଟିକେ ଆସିଛି ଗ୍ରାମ ଭିତରକୁ, ଗ୍ରାମ ପିଲା ମାନଙ୍କ ସାଙ୍ଗରେ ଟିକେ କଥାବାର୍ତ୍ତା ଆଳାପ ଚାଲିଛି ଆଉ, ବନ୍ଧୁ କୁହନ୍ତୁ
ବନ୍ଧୁ ଗପ ସପ ତାହଲେ ଚାଲିଛି ନାଇଁ କି ଆଉ, ବନ୍ଧୁ କଣ? ଆଉ ଖରା କେମିତି କଣ ହଉଛି ଆପଣଙ୍କ ଘର ଆଡେ?
ଆ ବନ୍ଧୁ କୁହନ୍ତୁନି ଗରମର କଥା ବନ୍ଧୁ କୁହନ୍ତୁନି, ଘରେ ତ ଶୋଇ ହଉନି। ବନ୍ଧୁ ଆପଣ ଏବେ କୋଉଠି ଅଛନ୍ତି?
ବନ୍ଧୁ ଆମେ ବସିଛୁ ପଙ୍ଖା ଫଖା ୟୁଜ୍ ପଖା ପଙ୍ଖା ବ୍ୟବହାର କରୁନାହାଁନ୍ତି।
ବନ୍ଧୁ ପଙ୍ଖା ବନ୍ଧୁ ଦେଖନ୍ତୁ ଆମେ ହଉଛୁ, ଚାଷୀ କୂଳର ଲୋକ ପଙ୍ଖା କୋଉଠି, କେତେ ପଙ୍ଖା ଆମେ ଲଗେଇବୁ ବନ୍ଧୁ? ଆମେ ତ ଘରୁ ଚାଷ ନ କଲେ, ଆମର ବନ୍ଧୁ ପେଟ ଚଳିବନି, ବନ୍ଧୁ ବୁଝିଲେ ନା, ଆଉ କେତେ ଆମେ ପଙ୍ଖା ଲଗେଇବୁ କଣ କରିବୁ, ବନ୍ଧୁ ଆପଣ ଏବେ ମାନେ କ ଗାଁରେ ଅଛନ୍ତି ନା ବାହାରେ ଅଛନ୍ତି ନା କୋଉଠି ଆସୁ ବୁଲିବା ପାଇଁ ଆସିଛନ୍ତି ବନ୍ଧୁ, ବନ୍ଧୁ ଆପଣଙ୍କ ମୁଁ ଏବେ ଦେଖି ଥିଲି, ଏଇ ଯୋଉ କୃଷି ବିଜ୍ଞାନୀ କ୍ଷେତ୍ରରେ ଆପଣଙ୍କୁ ଦେଖିଥିଲି, ସେଠି କଣ ପାଇଁ ଆସିଥିଲେ କଣ କାମ
ଆଜ୍ଞା ବନ୍ଧୁ, କୃଷି ବିଜ୍ଞାନ କେନ୍ଦ୍ର ଆମେ ଯାଇଥିଲୁ ଜାଣିଲେ ବନ୍ଧୁ, ଆପଣ ଦେଖ ଦେଖିଥିଲେ ନାଇଁ
ହଁ, ସେ କଣ ପାଇଁ ମୁଁ ସେ ଆପଣଙ୍କୁ ସେତେବେଳେ ପଚାରିଥାନ୍ତି, ଆପଣ କୁଆଡେ ଆସି ଥିଲେ କିନ୍ତୁ କାମ କିଛିଟା କାମ ଥିଲା ବୋଲି ମୁଁ ଆପଣଙ୍କ ପାଖକୁ କି ପଚାରି ପାରିଲିନି, କଣ ପାଇଁ ଆସିଥିଲେ ବନ୍ଧୁ?
ନ୍ତୁ ମୁଁ ଯାଇଥିଲି କଦଳୀ ଚାଷ କହିବ କିଛିଟା କରିଛି।
ଆଜ୍ଞା।
ସେଇଟା କଦଳୀ ଚାଷ ସରିଛି ଆଉ ସେଟା ଲଗବାକୁ ଚାହୁଁଛି, ସେ ଗଛ
ଓ ବନ୍ଧୁ ଆପଣ କଦଳୀ ଚାଷ କରିବେ ବନ୍ଧୁ
ଆଜ୍ଞା, କଦଳୀ ଚାଷ କରୁଛି, ଭଲ ହବ ନା ଭଲ ନାହିଁ ମୁଁ ତ କିଛି ଅଳ୍ପ
ଏ ବନ୍ଧୁ, ହଁ ବନ୍ଧୁ ମୁଁ ପାଖ କଦଳୀ ଚାଷ କଲିଣି ଦୀର୍ଘ ତିନି ବର୍ଷ ହେଲାଣି, ଆପଣ ଜାଣିନାହାନ୍ତି କି?
ଆପଣ ଲାଭଦାୟକ ପାଉଛନ୍ତି ନା କଣ କେମିତି ହଉଛି? ଆପଣ ଟିକେ
ଅ ବନ୍ଧୁ ଦେଖ ଦେଖନ୍ତୁ, କଦଳୀ ଚାଷ କରିବାକୁ ହେଲେ ଆଉ କଦଳୀ ବନ୍ଧୁ ଯ କୌଣସି ମାଟିରେ ଲଗେଇଲେ ବନ୍ଧୁ ହବ। କିନ୍ତୁ କଦଳୀ ଚାଷ କରିବାକୁ ଗଲେ, ଆପଣଙ୍କୁ ଗୋ ମୁଖ୍ୟ ଜିନିଷ ହଉଛି -ପାଣି ସୋଚନ ଥିବା ଦରକାର। ମାନେ ଜଳ ସୋଚନ, ବୁଝିଲ ନା ବନ୍ଧୁ।
ଆଜ୍ଞା, ଆଜ୍ଞା।
ଆପଣ ଯେ କଦଳୀ ଫାର୍ମ କରିବା, କଦଳୀ ଚାଷ କରିବାକୁ ଚାହୁଁଚନ୍ତି, ଆଗେ ସେଇ ମାନେ ପାଣିର ଯେମିତି ପ୍ରଚୁର ପରିମାଣ, ଆପ ପାଖରେ ପାଣି ଥିବ। ପାଣି ଯଦି ଆପଣଙ୍କ ପାଖରେ ନଥିବ, ଆପଣ ତାହେଲେ କଦଳୀ ଚାଷ କରିହେବନି, କଦଳୀର ଯେଉଁ ମାନର ଯେଉଁ ଥାଏ, ମାନେ ଯେଉଁଥିରେ ଅଧିକ କଦଳୀର ମାନେ ଅଧିକ ଚାହିଦା ପଡିଥାଏ, ସେମିତିଆ କଦଳୀ ହେଇପାରିବନି, ଅଧିକ ପାଣି ସୋଚନ କଲେ କଦଳୀ ସେଇଠି ଭଲ ହେଇଥାଏ।
ଆଜ୍ଞା ଆଜ୍ଞା ବନ୍ଧୁ। ବନ୍ଧୁ କେତେ କଣ ପିଜୁଳି, ଆପଣ ଗଛ ଲଗେଇଛନ୍ତିଛନ୍ତି କଦଳୀ ଗଛ?
ମୁଁ କଦଳୀ ଗଛ ବନ୍ଧୁ ଲଗେଇଛି, ମୋ ପାଖରେ ପ୍ରାୟ ଦୁଇଶଟି କଦଳୀ ଗଛ ଲଗେଇଛି, ବନ୍ଧୁ କଦଳୀ ଗଛ ଦେଖନ୍ତୁ ଆପଣ ଲଗେଇବେ ଯେମତି, ଆପଣ କରିବେ କ କଦଳୀ ଗଛ ଟିକେ ଦୂର, ଟିକେ ଟିକେ, ଦୂର ଛାଡିକି ଲଗେଇବେ କାରଣ ଯଦି କତି ପାଖରେ ଆପଣ କଦଳୀ ଗଛ ଗଛ ଲଗଉଛନ୍ତି, କଦଳୀ ଗଛ ଗୋଟେ କଦଳୀ କାନ୍ଦି ହେଲା ପରେ ତାପରେ ଆଉ ଗୋଟେ ନୂତନ ଗଛ ସୃଷ୍ଟି ହୁଏ ବନ୍ଧୁ ବୁଝିଲେ
ଆଜ୍ଞା ବନ୍ଧୁ
ଆପଣ ଯଦି ପାଖାପାଖି ଗଛ ଲଗେଇଦେବେ, ନୂତନ ଗଛ ଆଉ ସୃଷ୍ଟି ହେଇପାରିବନି, ବନ୍ଧୁ ବୁଝିଲେ ନା
ବନ୍ଧୁ
ସେଥିପାଇଁ ଆପଣ କଣ କରିବେ, ଟିକେ ଦୂରେଇ ଦୂରେଇ ଲଗେଇବେ, ଆପଣ ଯୋଉ ଯାଇଥିଲେ ସରକାରଙ୍କ ଯଉଁ ଆମ ଏ କୃଷି ବୈଜ୍ଞାନିକଙ୍କ ପାଖରେ ଆପଣଙ୍କୁ ସେ କଣ କହିଲେ, କଦଳୀ ଗଛ ବିଷୟରେ କଣ କେମିତି ବୁଝେଇଲେ କେ କେତେ କଣ ମିଳିବ ଗ ସରକାରଙ୍କ ତରଫରୁ ସହାୟତା ତ ମିଳୁଛି, କେତେ କଣ
ମୁଁ ତ ବନ୍ଧୁ ଦୁଇଟି ଚାରୋଟି ଗଛ ଲଗେଇଥିଲି ଜାଣିଲ କିି ବନ୍ଧୁ ଘର ପଚ ଲାଭଦାୟକ ହଉଛି ଆମର, କଦଳୀ କିଛିଟା ବର୍ଷରେ ଦି ତିନି ଥର ବାହାରୁଛି। ମୁଁ ଦୁଇଟି ତିନୋଟି ଖାଏ ଗଛ କଦଳୀ କାନ୍ଦି ଆଉ କଦଳୀ କାନ୍ଦି ଆଉ କିଛିଟା ଉଁ କଦଳୀ ନେଇକି ଆମର ଛୋଟ ବଜାର ଟିଏ ଅଛି ସେ ବଜାରରେ ନେଇ ବିକ୍ରି କରିଦିଏ।
ଆଜ୍ଞା।
ଆଉ ବନ୍ଧୁ ଚା
ବନ୍ଧୁ ନା ନା ମୁଁ ଆପଣଙ୍କୁ କହୁଛି ବନ୍ଧୁ ଆପଣ ଯୋଉ ଗଲେ ମୁଁ ତ ଯେ ମୁଁ ଯେତେବେଳେ ଏଇ ଯୋଉ କୃଷି ବୈଜ୍ଞାନିକ ଯୋଉ କରିଥିଲି ଯାଇ କରିଥିଲି ନିଜେ ଯୋଉ ଏଇ ଯୋଉ ଚାଷଟି କରିଥିଲି ମୁଁ ସେତେବେଳେ ସରକାରଙ୍କ ପାଖରୁ ସହାୟତା ନେଇଥିଲି କିନ୍ତୁ ସେତେବେଳେ କମ ପରିମାଣରେ ସହାୟତା ମିଳିଥିଲା ଏବେ ତ ନୂତନ ସରକାରଙ୍କ ଉମ ବିଭିନ୍ନ ପ୍ରକାର ଉମ ଯୋଉ ଆସିଛି ସୁଯୋଗ ତା ଦେହରେ ବହୁତ କିଛି କୃଷକ ମାନଙ୍କୁ ଫାଇଦା ମିଳୁଛି ସେଥିପାଇଁ ଆପଣ ଆ ମାନେ କଣ ଦେଇଥିବେ ଆପଣଙ୍କୁ ତ ଗୋଟେ କିଛିଟା ଭଲ ମିଳିଥିବ ଆପଣଙ୍କୁ କଣ କହିଥିବ
କିଛି ଭଲ ସୁଯୋଗ ମିଳିଛି ଜାଣିଲେ ବନ୍ଧୁ? ଆପଣଙ୍କୁ ମତେ ମତେ ମିଳିଛି ମତେ ନେଇକି ମତେ ସିଏ କହିଲେ ଆଉ କହିଲେ ନେଇକି ଲଗ ଲଗ ଖତ ଫକ ଆଗେ ଖତ ଦିଅ ମାଟିରେ ମାଟି ଟା ଟିକେ ଉର୍ବର ଅଛି ତାକୁ ଟିକେ ତାକୁ ଟିକେ ନରମ କର ମାଟି ଟାକୁ ଖତ ଦେଇକି ମାତ ଦେଇକି। ତାପରେ ଆମ ସହିତ ଯୋଗାଯୋଗ କରନ୍ତୁ।
ଆଜ୍ଞା। ଆଉ ବନ୍ଧୁ ଆପଣ ଆପଣ କଦଳୀ କୋଉ କଦଳୀ ଲଗେଇବାକୁ ଚାହୁଁଛନ୍ତି ଗୋଟେ ଥାଏ ଚମ୍ପା ଚମ୍ପା କଦଳୀ ଆଉ ଗୋଟେ ଥାଏ ଯୋଉ ଆମର ଯୋଉ ଖାଆନ୍ତି ସବୁବେଳେ ଯୋଉ କଦଳୀ ଥାଏ ଆଉ ଗୋଟେ ଥାଏ ବନ୍ଧୁ କଣ କହିଲେ ଗୋଟେ ଆସେ ମାନେ କୃତ୍ରିମ ପଦା ମାନେ ବୈଜ୍ଞାନିକ ତରିକାରେ ଗୋଟେ ଗଛ ବନ୍ଧୁ ଲଗା ହଉଛି।
ବନ୍ଧୁ ମୁଁ ଚାହୁଁଛି ଦେଶୀ କଦଳୀ ଟିକେ ଖାଇ ଲଗେଇବାବକୁ ଦେଶୀ କଦଳୀ ଲଗେଇଲେ ଘରେ ବି ଆରାମସେ ଖାଇବେ।
ବନ୍ଧୁ ବୁଝିଲି ବନ୍ଧୁ ଚମ୍ପା ବନ୍ଧୁ ଚମ୍ପା କଦଳୀଟି ଲଗାନ୍ତୁ ଭଲ ପଡିବ କାରଣ ଚମ୍ପା କଦଳ ବୁ ଶୁଣନ୍ତୁ କଣ ହବ ସେ ଗଛରେ ପାଛିବ ଚମ୍ପା କଦଳୀର ମୂଲ୍ୟ ଅଧିକ। କାରଣ ବନ୍ଧୁ ମୁଁ ଯୋଉ ଦୁଇଶହ ଟି ଗଛ ଗଛ ଲଗେଇଛି ମୁଁ ପ୍ରଥମେ ଜାଣିପାରିିନଥିଲି ମୁଁ ପ୍ରଥମେ ଲଗେଇଥିଲି ଏଇ ଆପଣ ଯୋଉ କହୁଛନ୍ତି ଦେଶୀ ଗଦଳୀ ତାକୁ ଲଗେଇ କିନ୍ତୁ ଦେଶୀ କଦଳୀରେ ଆପଣଙ୍କୁ ବନ୍ଧୁ ଲ ଲାଭ ତ ମିଳିବ ସବୁଥିରେ କିନ୍ତୁ ଲାଭ। ଏତେ କମ ମିଳିବନି କଣ ପାଇଁ ଦେଶୀ କଦଳୀର ଯୋଉ ମାନେ ଯୋଉ ହୁଏ। ତାର ଦୈର୍ଘ୍ୟ ବଢିବନି ସେ ଟିକେ ଛୋଟ ପରିମାଣ ଆସିବ କିନ୍ତୁ ଚମ୍ପା କଦଳୀ ଲଗେଇଲେ ଆପଣଙ୍କ ଗୋଟେ ବଡ ଆସିବ ବଡ ଆସିବ। ଆ କଣ ଆପଣ ଯେତେବେଳେ ନେଇକି ତାକୁ ବିକିବାକୁ ଯିବେ ଆପଣଙ୍କ ପାଇଁ ଟିକେ ସୁବିଧା ହବ। ଆପଣଠୁ ଗୋଟେ ଯୋଉ ଯୋଉ କୌଣସି ଗ୍ରାହକ ବି ଆପଣଙ୍କ ପାଖରୁ ତୁରନ୍ତ ସେ କଦଳୀ ଦେଖିଲେ ମାନେ ନେଇଯିବେ। ବନ୍ଧୁ ବୁଝିଲେ ନା ତାପରେ ଆଉ ଗୋଟେ ବନ୍ଧୁ ଆପଣ କେତେ କଣ ପଇସା ଆପଣ ବନ୍ଧୁ ରଖିଲେଣି ମାନେ ରଖି ମାନେ ଏଇ ଯୋଉଛ ଚାଷ କରିବା ପାଇଁ?
ବନ୍ଧୁ ଆମକୁ ଯୋଉ ଆଠ ରୁ ଦଶ ହଜାର ଟଙ୍କା ରଖିଛି ବନ୍ଧୁ ଜାଣିଲେ କି? ସେ ତ ମତେ କହିଛନ୍ତି ଆପଣ ଦୋ କିଛିଟା ଗଛ ନେଇ ଲଗାନ୍ତୁ ସେତିକି ପଇସାରେ ଆଉ କିଛିଟା ଗଛ ଆପଣଙ୍କୁ ଆମେ ଦବୁ ସହାୟତା କରିବୁ। ତାପରେ ଆପଣଙ୍କର ଆପଣଙ୍କର ଲାଭଦାୟକ ହେଲେ ଆମକୁ ପଇସା ଟା ଫେରସ୍ତ କରିଦେବେ ସେ କହିଛନ୍ତି ଆମ ମ ସହି ଗଭର୍ଣ୍ଣମେଣ୍ଟ ତରଫରୁ ସେ କଥା ହେଇଛନ୍ତି ମୋ ସହିତ। ମୁଁ ତାଙ୍କ ସହିତ ପାଇଁ କଥା ହେଇକି ଆସିଛି। ସେମାନେ ସହାୟତା କରିବେ କହିଛନ୍ତି।
ତା ବନ୍ଧୁ ମୁଁ ଆଉ ଗୋଟେ କଥା କହୁଥିଲି ଏଇ ମାନେ ଅଚାନକ କେମିତି ଆପଣଙ୍କ ମୁଣ୍ଡ ଆସିଲା କଦଳୀ ଚାଷ କରିବି ଆପଣଙ୍କ ଏଇ ଯଉ କଦଳୀ ଚାଷ କରିବାରେ କି ଆପଣଙ୍କୁ ମାନେ ପ୍ରେରଣା କିଏ ଦେଇ ଥିଲା।
ଆପଣଙ୍କ ମୁଁ ବନ୍ଧୁ ଶୁଣନ୍ତୁ ମୁଁ ଘର ପାଖରେ ବସିଥିଲି ମୋର ଜଣେ ବନ୍ଧୁ ପୁଷା ଜଣ ହେବେ ସେ ବସିଥିଲେ ଘର ପାଖରେ ମୁଁ ତାଙ୍କୁ ବସିଥିଲି କହୁଥିଲି ଯେ କଦଳୀ ଗଛ ଲଗେଇ କଦଳୀ ଚାଷ କରିବାକୁ ଶିଖିଲ ତାଲୁ ଲଗେଇବାରେ ଅଛି ଯଦି ତାହେଲେ ଯମେ ତମେ ଯା ହ ଆପଣଙ୍କ ବ୍ଲକ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଆନ୍ତୁ ସେ ତାଙ୍କ ସହିତ କଥା କଥା ହେଇକି ପରାମର୍ଶ ନେଇକି ଆସନ୍ତୁ ମୋତେ ପଦକ୍ଷେପ ଦେଇଥିଲେ। ମୁଁ ଯାଇଥିଲି ତାଙ୍କ ସହିତ କଥା ହେଇକି ଆସିଥିଲି ଯେହେତୁ ମୋର ମାଟିଟା ଟିକେ ଉର୍ବସ ନାହିଁ ଉର୍ବର ନାହିଁ ସେ କହିଛନ୍ତି ମାଟି ମାଟି ଟା ଟିକେ ନରମ ମାଟି ଟା ଟିକେ ନରମ ହବ ନରମ ହେଲେ ଗଛଟି ଟିକେ ଭଲସେ ଫଳ ଦବ।
ହ ବନ୍ଧୁ ଆଉ ମୁଖ୍ୟ କଥା ମନେ ରଖିଥିବେ କଦଳୀ ଚାଷ କରିବେ ତାପାଇଁ ଜଳସେଚନ ଆପଣଙ୍କ ପାଖରେ ଅଛି ତ?
ଶନ୍ତୁ ପାଖରେ ଏବେ ନାହିଁ ତ କଣ କେମିତି କଣ କରିବାକୁ ପଡିବ ବନ୍ଧୁ।
ବନ୍ଧୁ ଦେଖନ୍ତୁ ମୋର ବି ଯେତେବେଳେ ମୁଁ ପ୍ରଷ୍ଟମ କରିଥିଲି ଦୁଇଶଟି ଗଛ ଲଗେଇଥିଲି ଜଳସେଚନ ପାଇଁ ଦେଖନ୍ତୁ ଆପଣ କଣ କରିବେ ଅପ ଆପଣ ତ ଏବେ ଜାଣିଥିବେ ବନ୍ଧୁ ଭୂ ତଳୁ ଜଳ ନିଷ୍କାସନ କରିବା ପାଇଁ ମେସିନ୍ ଯନ୍ତ୍ର ସବୁ ବସୁଛି ବନ୍ଧୁ।
ଆଜ୍ଞା ଯନ୍ତ୍ର ବସୁଛି।
ହଁ ସେଇ ଯନ୍ତ୍ର ଟାକୁ ବନ୍ଧୁ ଆପଣ ଲଗେଇବେ ଆଗେ ଯୋଉଠି ଆପଣ କରିବାକୁ ଚାହୁଁଛନ୍ତି ସେଇଠି ଲଗେଇଲେ। ଯୋଉ କ୍ଷେତରେ କରିବାକୁ ଚାହୁଁଛ ହଁ ତାପରେ ବନ୍ଧୁ ଦେଖନ୍ତୁ ଆପଣ କଣ କରିବେ କଦଳୀ ଗଛ କଦଳୀ ଗଛ ଗୋଟେ ପାଖେ ଆଉ ଗୋଟେ ପାଖରେ କଦଳୀ ଗଛ ତା ମଝିରେ ଗୋଟେ ବଡ ମାନେ ବନ୍ଧୁ କଣ କରିବେ କି ଟିକେ ଖୋଳିଦେବେ ଖୋଳିଦେଲେ ଯେମିତି ପାଣି ପାଣି ଜଳସେଚନଟା ହେଉଥିବ। ଯେମିତି ସାପ ବନ୍ଧୁ ଯାହାନ୍ତି ବୁଝିପାରିଲେ ନା ମାନେ ଧାଡ଼ି ଧା ସେମିତି ଆପଣ ପାଣି ତା ଦେହରେ ଛାଡ଼ିଲେ ସେ କଣ ହବ କି ପାଣିଟି ସବୁ ଗଛ ଗଛ ପାକୁ ସମାନରେ ସମାନ ଭାବରେ ଯାଇପାରିବ ବନ୍ଧୁ ବୁଝି ପରୁଚନ୍ତି ତ। ଆପଣ ସେଇଟାକୁ ଜେଶି ଆପଣ ଯୋଉ ବଡ ବଡ ଏବେ ଯୋଉ ମାଟି ଖଳା ସାହାଯ୍ୟରେ ଯନ୍ତ ସାହାଯ୍ୟ ତାକୁ ଟିକେ ସାଇଜ କରିବେ ସାଇଜ କଲେ ପାଣି ଛଡ଼ିଲେ ଆପଣଙ୍କୁ ଟିକେ ସୁବିଧା ହବ ବନ୍ଧୁ ବୁଝିଲେ ନା।
ଆଜ୍ଞା ବନ୍ଧୁ। ବନ୍ଧୁ ମୁଁ କହି ବନ୍ଧୁ ବନ୍ଧୁ ଶୁଣନ୍ତୁ ମୁଁ କହିବା କଥା ହଉଛି କି ବନ୍ଧୁ ଆପଣ ଯୋଉ ଦୁଇଶହ ଗଛ ଲଗେଇଛନ୍ତି ତା ଭଲ ଭଲ ଲାଭଦାୟକ ପାଉଛନ୍ତି ନା
ନା ନା ବନ୍ଧୁ ଦେଖନ୍ତୁ କଦଳୀ ଗଛରେ ପୋକ ବନ୍ଧୁ ଲାଗେନି। ବନ୍ଧୁ କଦଳୀ ଗଛରେ କୌଣସି ଆମେ କୌଣସି ପ୍ରକାର ଜୈବିକ ସାର ଛଡ଼ା ଆମେ ଯେଉଁ ଏଇ ଯେଉଁ ବୈଜ୍ଞାନିକ ପଦ୍ଧତି ସାରା ଆମେ କିଛି ଲଗାଉନୁ କେବଳ ଳ ତା ଦେହରେ ଆପଣ ଖତ ଛଡା ଆଉ କିଛି ଆମର କିଛି ନାହିଁ ବନ୍ଧୁ ବୁଝିଲେ ନା କେବଳ ଖତ ଆଉ କଦଳୀ କାନ୍ଦି ଆମ ଚମ୍ପା କଦଳୀ ବନ୍ଧୁ ଲଗେଇଛୁ ଗଛ ଗୁଡ଼ା ବହୁତ ବଡ଼ ବଡ଼ ହେଉଛି କିନ୍ତୁ ବନ୍ଧୁ କଦଳୀ ଗଛରେ ଗୋଟେ ଆପଣଙ୍କ ପାଇଁ କ୍ଷତି ହବ ଆପଣ ସେପଟେ ପବନ ବର୍ଷା କେମିତି ହୁଏ ବନ୍ଧୁ?
ଆମର ଏଇତ ଏଇବେ ତ ଖରା ଦିନ ଧୁଳିଆ ପବନ ଆସେ ଜାଣିଲେ କି ଏଇ ବର୍ଷ ଏତେ ତ ଏତେ ମାତ୍ରାରେ ହେ ଏଇଥରକ ହେଇନି କୋଉଥରକ ଆସେ ଆସିଲେ ଆ ଭାଙ୍ଗ ତ ତା ତା ପାଇଁ ବନ୍ଧୁ କଣ କରିବାକୁ କଣ
ବନ୍ଧୁ ଦେଖନ୍ତୁ କଦଳୀ ଗଛ ଲଗେଇଲେ ଏଇଟା ଗୋ ତେ ଆପଣଙ୍କର ଗୋଟେ ଲସ ରେ ଆପଣ ପଡିପାରିବେ ଯଦି କଦଳୀ ଗଛ ସେ ଆପଣଙ୍କ ବାାଇରେ ବର୍ଷା ଅଧିକ ପରିମାଣରେ ଆଉ ଯଦି ଇଏ ଅଧିକ ଅଧିକ ପରିମାଣ ପବନ ହୁଏ ତାହେଲେ ଗଛ ଗୁଡ଼ା ଭାଙ୍ଗିଯିବ ବନ୍ଧୁ ତା ପାଇଁ ଆପଣଙ୍କ ଆ ଆପଣଙ୍କ ପାଖରେ ଉପଯୁକ୍ତ ପରିମାଣର ବାଉଁଶ ଥିବା ଦରକାର କାରଣ ଯେତେବେଳେ ଗଛ ପ ପବନ ହେବା ପୂର୍ବରୁ ଆପଣ ବାଉଁଶ ସାହାରା ଦେଇକି ତାକୁ ରଖିପାରିବେ ବନ୍ଧୁ ଆପଣଙ୍କ ପାଖରେ ବାଉଁଶର ସହାୟତା ଅଛି ତ?
ଆଜ୍ଞା ବୁନ୍ଧୁ।
ହ ତାହଲେ ଆପଣ ପ୍ରଥମେ ବାଉଁଶ ସହାୟତା ରଖିବେ କାରଣ ଆପଣ ତ କହୁଛନ୍ତି ଆପଣଙ୍କ ଯୋଉ ଘର ପାଖରେ ଅଧିକ ପବନ ଆଉ ବର୍ଷାର ସମ୍ଭାବନା ସବୁବେଳେ ରହୁଛି। ଆପଣ ତାହେଲେ ପ୍ରଥମେ ବାଉଁଶର ବାଉଁଶ ରଖିବେ ତାପରେ ଆପଣ ବନ୍ଧୁ କଣ କହିବେ କି ଯେମିତି ମୁଁ ଆପଣଙ୍କୁ କହିଲି ଆପଣ ଆପଣ ସବୁ ସେଇଭଳିଆ ସେମିତି କଲେ ଆପଣ ନିଶ୍ଚିନ୍ତ ଲାଭ ମାନରେ ରହିବେ ଖୁବ୍ କମ ଦିନେ ଆପଣଙ୍କ ପଇସା ଟି ଏ ଆପଣ ପାଇପାରିବେ।
ଆଜ୍ଞା ବନ୍ଧୁ ମୁଁ ଆପଣଙ୍କ ପଦକ୍ଷେପ ରଖୁଛି ଜାଣିଲେ କି ବନ୍ଧୁ ମୁଁ ଆପଣ ମୁଁ ଆମର କୃଷି କୃଷି ବିଜ୍ଞାନ କେନ୍ଦ୍ର ଯାଇକି ପଦକ୍ଷେପ ନେଇକି ଆପଣଙ୍କୁ ଜଣେଇବି ଜାଣିଲେ ବନ୍ଧୁ।
ଆଜ୍ଞା।
ରଖୁଚି ଏବେ।
ଆଜ୍ଞା।
ଧନ୍ୟବାଦ୍ ବନ୍ଧୁ।